ହାଲୋ।
ହାଲୋ ସାଙ୍ଗ ନମସ୍କାର୍।
ହାଲୋ। ହଁ ଆଉ କଣ କରୁଚ ସାଙ୍ଗ?
ଏଇ ଦହିବରା ଖାଇକି ଯାଇଥିଲି ଆଉ ଗାଧେଇ
ମୁଁ ଏଇନା ଉଠିଲି ଯେ ଦାନ୍ତ ଖାଲି ଘସିଚି ଏବେ ଆଉ।
ଓହୋ ବ୍ରସ୍ ସଇଲା ଖିଆ ପିଆ?
ଆଉ ଆଜି କଣ କାର୍ଯ୍ୟକ୍ରମ କଣ ଅଛି?
କାର୍ଯ୍ୟକର୍ମ କିଛି ନାହିଁ ଯିବୁ ଏଇ ଛକକୁ ଯିବୁ ମାର୍କେଟରେ ଟିକେ ବୁଲି ବୁଲି ଆସିବୁ ଆଉ ଛକରେ।
ହଁ ଆଚ୍ଛା ଆଉ ଗାଧୁଆ ବେଳେ କଣ ଖାଇବାକୁ ହଉଚି?
ହଉଛି ଏଇ ପୁରୀ ଡାଲ୍ମା ହଉଚି ଆଉ।
ପୁରି ଡାଲ୍ମା ହଉଚି ଆଉ ଆମର ଆଜି ଭାତ, ଡାଲି, ଭଜା ଭର୍ତ୍ତା ଏଇଭଳିଆ ହଉଚି ଖାଇବାକୁ ଆଉ। ହ।
ଓ ହଁ ଭଲ ଆଉ କେତେବେଳେ ଦିଟା ବେଳକୁ ନା ଗୋଟେ ବେଳକୁ ଖାଇବେ?
ହ ଆମେ ସେଇ ଗୋଟେ ସାଢେ ଗୋଟେ ବେଳକୁ ଖାଉ। ତଥାପି ସେଇ ଗୋଟେ ସାଢେ ଗୋଟେ ହେଇଯାଏ ଦିଟା ହେଇଯାଏ ପାଖାପାଖି ଆଉ।
ଓହୋ ଆମର ତ ଏଇନା ନୁହଁ ଆଉ ଟିକେ ବେଳେ ଖାଇବୁ ଆଉ। ଶୋଇଲାଣି ଆଉ ବର୍ଷା ଫର୍ଷା ହେଇଥିଲା କି ତମ ଆଡେ?
ବର୍ଷା ହଁ କାଲି ସନ୍ଧ୍ୟା ବେଳେ ବର୍ଷା ହେଇଥିଲା ଏବେ ଘଣ୍ଟା ଦି ଘଣ୍ଟା ହେଇଥିଲା। ସମସ୍ତଙ୍କର ଲାଇନି ପଳେଇଥିଲା ଲାଇନି ଆସିବାରେ ଆଜି ଡେରି ଆଉ। ଆଉ ଘଡ ଘଡି ବି ଟିକେ ହେଇଥିଲା। ଆଉ ତମ ଆଡେ?
ହଁ ସେମତି ଘଡଘଡି ଫଡଫଡି ମାରିଥିଲା ଅଳ୍ପ। ବିଶେଷ୍ ହେଇନି କିନ୍ତୁ ପା-ବ-ମାନେ ବର୍ଷା ଘର ପାଖରେ ହେଇଥିଲା ପାଣି ଫାଣି ଅଳ୍ପ ଅଳ୍ପ ଜମିଥିଲା କାଢ଼ିଦେଲୁ ଆଉ।
କଲ୍ କରିବୁ ଯେ ମୁଁ କଲ୍ କରିବି।
ହାଁ କୁହ।
ଆଉ- ଆଉ ତମ ଚାଷ ବାସ କଣ ଆରମ୍ଭ ହେଲାଣିି ନା ହେଇନି ଏପର୍ଯ୍ୟନ୍ତ?
ସେ ଆରମ୍ଭ ହେଇନି ଖାଲି ଗୋଟେ ଗାର ପଡିକି ଅଛି ଆଉ ତାପରେ ହଳ ହବ।
ହୁଁ ଆମର ଏକେ ତ ଚାଷ ହେଇଯାଇଚି ଆମର ସବୁ ତଳି ସବୁ ଓଦା ହେଇକିନା ପିଣ୍ଢାରେ ପକା ହେଇଚି। ଏଇ ଛଅ ସାତ୍ ଦିନ୍ ପରେ ଗଜା ବାହାରିଲେ ରୁଆ ହବାକୁ ଯିବ ଆଉ।
ଓ ହୋ।
ଏବେ ତ ଆରମ୍ଭ ହେଇଯିବ ତାପରେ ପନ୍ଦର କୋଡିଏ ଦିନ ଚାଲିବ କାମ।
ଆଜ୍ଞା।
ପନ୍ଦର କୋଡିଏ ଦିନ୍ କାମ ଚାଲିବ ଆଉ।
ଆଜ୍ଞା ଆମର ଏଇନା ଆରମ୍ଭ ହେଇଚି ଆଉ ହବ ଆଉ। ଯଉଠି ଯଉଠି ପାଣି ହେଲେ ଦେଖା ହବ ରୁଆ ହବ ନହେଲେ ବୁଣା ହବ ଆଉ।
ତମର କେତେ ବିଲ ଚାଷ ହେଇଛି?
ଆମର ଚାରି ମାଣେ ଖଣ୍ଡେ ହେଇଛି।
ହଁ।
ପାଣିବ ଆର ଖଣ୍ଡେ ହେଇଛି ଆଉ ସବୁ ଦେଖିବା ବୁଣିଦେବା ପାଣି ନହେଲେ ଆଉ।
ହଁ ଆମର ବି ସେ ଚାରିିବାଣ ହେଇଛି ତା ଦେହରୁ ବର୍ଷା ରୁ ଭଲ ବର୍ଷା ହେଲେ ସେଠି ଭଲ ଧାନ ହୁଏ ସେଠିକେ କେନାଳ ପାଣି ନାହିଁ। ତେଣୁ ଆମକୁ ବହୁତ ଅସୁବିଧା ହୁଏ ଆର ବର୍ଷ। ହେଇଥିଲା ଭଲ ପାଣି ନ ପାଇବାରୁ ଧାନ ଏତେ ବାଗ ହେଇନଥିଲା। କାରଣ ସେଠି କେନାଳ ନାହିଁ ଆଉ ବର୍ଷା ପାଣିର ଉପରେ ନିର୍ଭର କଲେ ଠିକ୍ ସେ ହେଇପାରୁନି ଧାନ। ଏତିକି ହବା କଥା।
ହଁ ଏବେ ବି ଯୋଉ ହେଲାଣି ସେଚୁସନ ସେ ଆମର କୋଉଠି ବ ସା ହେଉଛି କେଉଁଠି ନାହିଁ ଏମିତି ଚାଲିଛି ଆଉ।
ହଁ ହଁ ତଥାପି ଆମେ ଯୋଉ ପା ପାଖ ପୋଖରୀରେ ଦୂର ଟିକେ ହେଲେ ମଟର ଲଗେଇକିନା ପାଣି ଉଠେଇ ବୋରିଙ୍ଗ ପାଣି ଯେତିକି ଯାହା କରୁ ଆଉ।
ଓହୋ ହଁ ସେ ପାଣି ଫାଣି ବାହାରିଲେ ହେଇଯିବ ଆଉ।
ହୁଁ ହଁ ଆଉ ମୁଁ ଏଭଳି ଭାବି ଯୋଉ ବର୍ଷ ଧାନ ଚାଷ ପରେ ଯୋଉ ଫାଙ୍କା ଯୋଉ ସମୟରେ ସେଥିରେ ମୁଗ ବୁଣିଦବାକୁ ଭାବିଛି। ଆଉ ମୁଗ ତମ ଆଡେ ଭଲ ମୁଗ ବିହନ ମିଳିବ କି ତମ ଆଡେ?
ହଁ ମୁଗ ବିହନ ମିଳେ ଯିବାକୁ ପଡେ ଟିକିଏ ଦୂର ବାଟ। ଦଶ ଦଶ ପନ୍ଦର ଏଇ ବାଟ ଯିବାକୁ ପଡିବ।
ଆଛା ଆଛା।
ଯଉ ଖାଲିସି କୁହ।
ଆମର ଏଠି ମୁଗ ବୁଣିଲେ ଭଲ ହୁଏ ଭଲ ଏଠି ଜି ଆମ ଜିୟ ଆମୋ ଯୋଉ ମାଟି ଟା ତାରେ ମୁଗ ଚାଷ କଲେ ଟିକେ ଭଲ ହୁଏ। ଆର୍ଥରକ କରିଥିଲେ ତିନି ମାଣେ ତଥାପି ବାହାରିଥିଲା ଚାରି କୁଣ୍ଟାଲ ଭଳିଆ ମୁଗ ହେଇଥିଲା।
ମୁଗ ହେଇଥିଲା ଆଉ ତାର ଭଲ ପରିମାଣରେ ମୁଗ ହଉଛି ଆଉ ଆମ ଆଡେ।
ମୁଗ ହେଇଥିଲା ତାକୁ ବି ତାକୁ ବଜାରରେ ବିକିଦେଲୁ ଭଲ ବି ମୂଲ୍ୟ ପାଇଲୁ ତା ପିଛା।
ଓ ହଉ କୁହ କେତେ ଅଛି କେଜି କେତେ ଟଙ୍କା ପାଇଲେ।
କେଜି ଯେତେବେଳେ ଅମଳ ହେଇଥିଲା ସେତେଲେ ଷାଠିଏ ଟଙ୍କ ଥିଲା ମୁଁ ତାକୁ ରଖି ଦେ ଘରେ ଆଉ ଦ ଦି ଚାରି ମାସ ପରେ ବିକିଲି ନବେ ଟଙ୍କାରେ ବିକିଥିଲେ କିଲୋ। ତିନି କୁଇଣ୍ଟାଲରେ ଟଙ୍କା ପଚିଶ ସତେଇଶ ହଜାର ହେଇଥିଲା ଆଉ। ଖର୍ଚ୍ଚ ବେଶୀ ନଥିଲା।
ହୋ ବିଶେଷ ଖର୍ଚ୍ଚ ନଥିବ ଯେତିକି ଖ ମାନେ। ପରିଶ୍ରମ କରିଥିଲେ ସେତିକି ପାଇଗଲେ ତ।
ହଁ ହଁ ସିଏ ଖାଲି ବୁଣା ଯୋଉ ବିହନ ଜା ଖାଲି ଲାଗିଥିଲା ଏମିତି ଖାଲି ପାଣି ଦିଇଥର ଯାଇଥିଲା ଏତିକି ଆଉ।
ଓହୋ।
ତମଆଡ଼େ ମୁଗ ଚାଷ ହଉଛି ନା ଆଉନି।
ହୁଁ ଆମର ହଉଛି ଆଉ କଣ କର ହେଇନି ମାନେ ଦୁଇ ତିନି ମାସ ବନ୍ଦ ଅଛି। ଛି ଏଇ ଗାଈ ଗାଈ ଗୋରୁ ପାଇଁ ଛଡ଼ ଛାଡ଼ୁନାହାନ୍ତି ଆଉ।
ଆ ଆମର ଟିକେ ଏକାରେ ଗୋଟେ ପ୍ରୋବ୍ଲେମ ହୁଏ କଣ କି ଯୋ ଗାଈ ସବୁ ଛାଡି ଦିଅନ୍ତି।
ହଁ ଆମର ବି ସେଇ ଆ ଏକା ଆଁଗା।
ଗାଈ ଛାଡି ଦେଇ ଯିବେ ଗାଈ ତାପରେ ଯେମିତି ଛାଡିବାରୁ ବାରମ୍ବାର ଖାଇଦବାରୁ ତାପରେ ଗାଁରେ ଗୋଟେ ମିଟିଂ ଡକେଇକିନା ଯେ ଯୋଉ ତାଙ୍କୁ ସବୁ ବନ୍ଦ କରା ହେଲା ଗାଈ। ଯାହାଦ୍ଵାରା କି ଆର ବର୍ଷ ଭଲ ହେଇଥିଲା ଭୋଗ ଏ ବର୍ଷ ବି ସେୟା ଆଗ ତା ଟିକେ ବୈଠକ ଡକେଇ ଗାଁ ରେ ସେ ଯୋଉ ତାଙ୍କୁ କହିବାକୁ ପଡିବ ଗାଈ ଛାଡିବ ହଁ।
ବାଲିଆ ମାଟି ହବ ଆଉ ଫସଲ ଆ ବିନା ସାର ହଉଥିବ ଆଉ।
ଅହଁ ଆଉ ତମ ବାରିରେ କଣ ଲଗେଇଛ କି ଠ
ବାଡିରେ ଲଗା ହେଇ ଛୋଟ ଫୋଟ ଗଛ ଲାଗିଚି ଆଉ ଜହ୍ନି ଫନି ଗଛ ଲାଗିଚି ଜହ୍ନି, ଭେଣ୍ଡି କାକୁଡ଼ି
ପରିବା ହଁ ପରିବା ପତ୍ର ଯୋଉ ଦର ହେଲାଣି ବାଡିରେ କିଛି କରିଥିଲେ ମାନେ ଇଏ ମାନେ ଯୋଉ ବାଡିରେ ବାଏ ସାଗ ବାଇଗଣ, କଖାରୁ ଏଇଭଳିଆ କିଛି କରିଦେଲେ ପରିବା ଯୋଉ ଦର ହଉଚି ଆଉ କିଛି
ହଁ କଣ ହେଇଛି ହଁ କିଛି ଗଛ ଲଗେଇ ତାକୁ ବାର ଫାର ବୁଲେଇକି ତା ଜଗାଜଗି କରୁଛୁ ଆଉ।
ହୁଁ ତା ଦେହରେ ବେଶୀ ବି ହୁ ତାଦେହରେ ବେଶୀ ବି ସାର ଫାର କିଛି ଦବାକୁ ପଡିବନି ଯଉ ଘର ଏଇ ଯଉ ଖତ ସବୁ ରହୁଛି। ଏଇଥି ଅଳ୍ପ ଅଳ୍ପ ମୂଳରେ ଦେଇଦେଲେ ହେଇଯିବ ତା ନାଗି ବେଶୀ ଔଷଧ ସାର। ଯେମତି ଆମ ବିଲରେ ଯେମିତି ଅଧିକା ପକେଇବାକୁ ପଡୁଛି ବସ୍ତା ବସ୍ତା। ସେଇ ଭଳିଆ ନ ପକେଇବା ଅଳ୍ପ ଆକାରରେ ପକେଇଲେ ବି ହେଇଯିବ।
ହଁ ମୋ ଆମର ସେଇଆ ଆମର କିଛି ପରିମାଣ ସାର ମରା ହେଉଚି କାରଣ ଏଇ ଯେଉଁ ବର୍ଷା ଇଏ ହେଉନି ବୋଲି ସେଇଠୁ। ଟିକେ ଗୋଟେ ଆଣିିକି ଗଛ ଫସଲ ସାର ଫାର ସବୁ ଦିଆ ହେଉଚି କିଛି ଅଂଶ।
ହୁଁ ହୁଁ।
ଆଉ ଆଉ ଦେହ ପା ଭଲ ଅଛି।
ହଁ ଦେହ ପା ଭଲ ଅଛି ଟିକେ ଜର ହେଇଥିଲା ଦି ଚାରି ଦିନ ତଳେ। ଯାଇଥିଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସେ ସେଠି। ରକ୍ତ ପରୀକ୍ଷା କଲେ ଯେ ମ୍ୟାଲେରିଆ ବାହାରିଥିଲା ମ୍ୟାଲେରିଆ ବାହାରିଲା।
ଆଉ ଔଷଧ ଫଷଧ ସବୁ ଖାଇଥିଲେ ତ।
ହଁ ଔଷଧ ଖାଇକି ଏବେ ଠିକ୍ ପରୀକ୍ଷା କରିଥିଲି ରକ୍ତ ଏବେ ଠିକ୍ ଅଛି।
ହ ଠିକ୍। ଠିକ୍ ସମୟରେ ଔଷଧ ଖାଇଦିଅ ଦେହ ସୁସ୍ଥ ରହିବ। ଆଉ ଆଉ ଏବେ ଗାଧୁଆ ପାଧୁଆ ଶଇଲାଣି?
ନାଇଁ ଗାଧେଇବି ଆଉ ଟିକେ ପରେ ଯିବି ଗାଧେଇ ଆଉ ନଈକି ଯିବି ଗାଧେଇବା ପାଇଁ ଆଉ।
ଓ ହୋ କାହିଁ ଆପଣର ନାହିଁ କି ଘର ପାଖରେ।
କଣ ହେଇଛି?
ଘର ପାଖରେ ନାହିଁକି ଗାଧେଇବାକୁ?
ନା ଆମର ଏଠି ସବୁ ନ ଆମର ଏଠି ସବୁ ନଈରେ ଗାଧାନ୍ତି।
ଓହୋ ତା ନଇ
ନଈ ପାଣି ଗାଧାନ୍ତି ଏବେ ଟିକେ ପାଣି ଏଠିକେ ପାଣି ଅଧିକା ରହିଥିବାରୁ ଛୋଟ ଛୁଆ ଯାଉନାହାନ୍ତି କାରଣ ଭାସି ଭୁସି ଯିବେ। ଆଉ ଟିକେଏ ଧ୍ୟାନ ରଖିବାକୁ ପଡିବ।
ନଈରୁ ତ ଗାଧୋଇବା ମଜା ଅଲଗା ଯିଏ ଗାଧେଇଚି ସିଏ ଜାଣିଚି ନଈରେ ଗାଧୁଆ।
ତମ ଆଡେ କେମିତି କଣ କରନ୍ତି?
ନା ନଈଁ ନାହିଁ ଏମିତି ଛୋଟ ଛୋଟ ପୋଖରୀ ପୋଖରୀ ଅଛି ଆଉ। ହେଇଠି ଯାଇ ଏମିତି ଗୋଡ ଫୋଡ ହାତ ଧୋଇକି ଆସୁ ଆଉ। ଆଉ କଣ କରେ?
ପୋଖରୀ ଅଛି, ପୋଖରୀରେ ଦି ତିନିଟା ଜିନିଷ କରିବ। କଣ ନା ଯୋଉ ସେ ଯୋଉବେଳେ ଏବେ ବର୍ଷା ଦିନ ହଉଛି ବର୍ଷା ଅଧିକ ହବା ଦ୍ଵାରା ସେଥିରେ ଜୀବାଣୁ ବୃଦ୍ଧି ହେଇପାରନ୍ତି। ତେଣୁ ତମେ କଣ କରିବ ନା, ତାର ଗୋଟା ଅଛି ଗୋଟା ଯୋଉ ଜାମା ରହୁଛି ଯୋଉ ବ୍ଲିଚିଂ ରହୁଛି ଆଉ ତା ସହିତ ଗୋଟା ସରକାର ଗୋଟା ଯୋଗେଇ ଦଉଛନ୍ତି ଗୋଟା ନଈ ପୋଖରୀ ସଫା କରିବା ପାଇଁ ଗୋଟେ ବଟିକା ଟାଇପର ଗୋଟେ ଜିନିଷ। ସେଟା ଆଣିକିନା ପକେଇଦେଲେ ତା ଦେହରୁ ଦିଇ ତିନି କିଲ୍ଲ, ତମ ପୋଖରୀ ପାଣି ପୁରା ସଫା ହେଇଯିବ। ରୋଗ ବାଗ ହବାର ସମ୍ଭାବନା ରହୁଛି।
ନାଇଁ ସେଠି ବ୍ୟବସ୍ଥା ଅଛି। ପୋଖରୀ ପାାଣି ବାହାରିବାକୁ ବି ବ୍ୟବସ୍ଥା ଅଛି। ଏକେରେ ପଶିଲେ ସେକେରେ ଆମର ବାହାରିିକିବା ପାଇଁ ଗୋଟା ଅଛି। ସତନ୍ତ୍ର ଗୋଟେ ଜିନିଷ କାଢ଼ି ଦଉଛି। ପୁଣି ପଶିଯାଉ ବର୍ଷା ଦିନେ ପଶିଯିବ।
ହୁଁ ଆଉ ପୋଖରୀରେ ମାଛ ଫାଛ ଛଡା ହେଇଛି ନା ଖାଲି ଗାଧେଇବା ପାଇଁ ବ୍ୟବହାର ହଉଛି।
ଛଡା ହେଇନି। ଭାବୁଥିଲେ ଛାଡିଥାନ୍ତେ, କିନ୍ତୁ କଣ କରିଆ? ଏଇନୁ ଟିକେ ବର୍ଷା ପାଣି ପାଣି ଟିକେ ଏଇନା ଟିକେ ସର୍ଟେଜ୍ ହଉଛି। ଟିକେ ହେଇଯୋଗୁ ଏମତି ହଉଛି ଆଉ ପ୍ରୋବ୍ଲେମ ଟା। ମାଛ ଫାଛ ଛଡା ହେଇନି, ହବ।
ଆଉ ତମର କଁ ମାଛ ଫାଛ କଣ ଚୋରି ଚାରି ହଉଛି?
ନାଇଁ ଚୋରି ହଉନି। ଗାଁରେ କିଏ କାଇଁ, ଗାଁ ସମସ୍ତଙ୍କର। ପୋଖରୀ ସମସ୍ତଙ୍କର। ଚୋରି କାହିଁକି ହବ?
ଆଚ୍ଛା, ଆଚ୍ଛା ହଁ। ଆମର ଏଠେଇ ଜଣେ କରିଥିଲା ପୋଖରୀ। ତାର ସବୁ ଚୋରି କରି ନେଇଗଲେ ସେ ଆଉ କରିନି।
ଓହୋଃ। ତାହେଲେ ଏତେ ଏମିତିଆ ଅଛନ୍ତି ଲୋକ ଓହୋଃ। ତାହେଲେ ଠିକରେ ଚଳିବ। ସମସ୍ତେ ସାନ୍ତ ସାଥ ହେଇ କାମ କଲେ ସବୁ ଜିନିଷ ହବ ଏକାଠି ହେଲେ ଆଉ।
ତମ ଆଡେ ଜା ଜା ଜାମୁକୋଳି ହେଇଛି?
ହଁ ହଁ ହେଇଛି- ହେଇଛି- ହେଇଛି -ହେଇଛି କିଛି ଅଂଶ ଏଇଯୋଉ ବର୍ଷା ପବନଟା ଆସୁଛି ଝଡ଼ିି ଯାଉଛି ବି।
ହୁଁ ଆମର ସିଆଡେ ଜାମୁକୋଳି ଗଛ ଜମା ନାହିଁ। ସେ ବଜାରକୁ ଗଲା ବେଳକୁ କିଲ ବିକ୍ରି ହଉଛି ଚାରିଶହ। ହଁ ସେଇଭଳିଆ। ଏଇ ପରା ହଁ ଏଗୁରା ଗାଁ ରେ ମାଗଣା ରେ ମିଳିବ। ସେଠି ଯୋଉଠୁ ନାଇଁ ଜାମୁକୋଳି ଗଛ। ହେଠି କିଲ ପାଞ୍ଚଶହ ଚାରିଶହ ଏଇଭଳିଆ ବିକ୍ରି ହଉଛି ସବୁ ଆମ ବଜାରରେ।
ଓହୋଃ, ଆମ
ତମ
ନାଇଁ ନାଇଁ ଆମ ବାରିରେ ଗଛ ଅଛି। ଆସିଲେ ବି ମୁଁ ଦେବି। କିଛି ଦରକାର ଅଛି କି ପଠେଇଦେବି?
ହଁ ଦଉନ ଦି ଚାରି କିଲି ପାରି ପାରିକିନା ପଠଉନ।
ଏ ବି ଲୋକ ଆସୁଛନ୍ତି ତାକୁ ନେଇ ଯାଉଛନ୍ତି ପାରିକି। ତା ମଞ୍ଜି ନେଇକି ବି ଖାଉଛନ୍ତି। କିଛି ଔଷଧୀୟ ଗୁଣନ ଅଛି। ଅଛି ବୋଲି ନେଇକି ଖାଉଛନ୍ତି। ଡାଇବେଟିସ ଲୋକୋମାନେ ଟିକେ ଏଇଥବ ଭଲ ହଉଛି ବୋଲି ଆଉ ରୋଗ ବାଗ ଆଉ।
ଆଉ ଆଉ ଏବେ କଣ ମାନେ ଅଛି ମାନେ
ଏବେ ମୁଁ ଯାଉଚି, ଏବେ ମୁଁ ଏବେ ତ ମୁଁ ଟିକେ ଯାଉଛି ଗାଧୋଇବି ହେଲା କି?
ହଁ କୁହନ୍ତୁ।
ଆଉ ତମେ କ ତମେ ର ରଖ ଫୋନ ପ ପରେ କଥା ହବା ଆଉ।
ହଉ ଠିକ୍ ଅଛି ହଉ, ହଉ ଧନ୍ୟବାଦ।
ଠିକ୍ ଅଛି, ନମସ୍କାର।
ନମସ୍କାର।